ହଁ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। କୋଉଠି ଅଛ କଉଠି?
ଆଉ ଏଇ ଲାଇବ୍ରେରୀ ଆସିଥିଲି ଲାଇବ୍ରେରୀ ବାହାରେ ଅଛି, ଆପଣ?
ଆଚ୍ଛା। ବ୍ୟସ୍ତ ଅଛ ବୋଧେ?
ନା ନା ବ୍ୟସ୍ତ ବିଲକୁଲ ବି ନହିଁ କୁହନ୍ତୁ।
ନା ମୁଁ ଅଛି ଗାଁ ରେ ଅଛି ଆଉ।
ଗାଁ ରେ
ହଁ
ଗାଁ ର ପରିବେଶ ଟିକେ ସହର ପରିବେଶ ଠୁ ନିଆରା। ଗାଁ ଲୋକ ଟିକେ ନିଛନ୍ଦିଆ ଲୋକ ସେମାନେ ଜାଣନ୍ତିନି ଛନ୍ଦ କଣ କପଟ କଣ।
ସେଇଟା ତ ନିଶ୍ଚୟ।
କଣ ଗାଁ ଗାଁରେ ଲୋକ ଭାରି ଭଲ ଲାଗନ୍ତି।
ସେଇଟା ତ ଠିକ ଯେ କିନ୍ତୁ ଗାଁ ରେ ଯୋଉ କିଛି ଫ୍ୟାସିଲିଟିଜ୍ କିଛି ମିଳିପାରୁନି ସେଇଟା କିନ୍ତୁ ଟାଉନ ରେ ମିଳିପାରୁଛି। ଯେମତି କି ମାର୍କେଟ ଫଶିଲିଟି। ହୁଁ
ହଁ ନାଇଁ ସବୁ ଜିନିଷର ତାର ନିଜ ନିଜ କିଛି ଉପକାରିତା କିଛି ଅପକାରିତା ଥାଏ।
ହଁ
ତେଣୁ ଆମ କଉଟାକୁ ଭଲ କୋଉଟାକୁ ଖରାପଇପାରିବା ନାହିଁ ଆମକୁ ଦୁଇଟା ଯାକୁ ଉପଭୋଗ କରିବାକୁ ପଡିବ ଆଉ ଦୁଇଟା ଯାକୁ କୁ ମଧ୍ୟ ମାନେ ନିଜ ଅନୁଭବ ଅନୁଭୂତିରେ ରଖିବାକୁ ପଡିବ ମୁଁ ଏମିତି ଭାବେ।
ହୁଁ ସେଆ ଠିକ ବେଳେ ବେଳେ କଣ ହୁଏ ନା ଗାଁରେ କମ୍ୟୁନିକେସନ୍ ସୁବିଧା ନଥାଏ ଯେଉଁଟା କିି ଆମେ ଇମିଡ଼ିଏଟ୍ କିଛି କରିବାକୁ ଚାହିଁବା ତ ସେ ସମୟରେ ଟିକେ ଅସୁବିଧା ହୁଏ। ହେଲାଣି କିଛି ଜାଗାରେ ହେଲାଣି। କିନ୍ତୁ କିଛି ଇଣ୍ଟରନେଟ ଫସିଲିଟି ଉ କିଛି ଆମର ଯୋଉ ନେଟୱାର୍କ ଇସ୍ୟୁ ଏଇ ସବୁ ଜିନିଷ ହଉଛି। କିଛି ବର୍ଷ ପୂର୍ବରୁ ଅ ଖାଲି ଥିଲା ସେସବୁ ଗୋଟେ ଖାଡି ଆଣ୍ଟି ଗୋଟେ ଲାଗି ଟିଭିରେ? ସେଥିରେ ଖାଲି ଡି ଡି ନ୍ୟସନାଲ ଲୋକ ଖାଲି ଦେଖୁଥିଲେ ଆଉ କିଛି ଦେଖୁନଥିଲେ। ଅ ଧୀରେ ଧୀରେ ଡେଭଲପ କଲାଣି କିଛି ଏବେ ବର୍ତ୍ତମାନ ଟିଭି ବି ଦେଖି ପାରୁଛନ୍ତି। କିଛି କିଛି ଏବେ ଆଗରୁ ଖାଲି ଗୋଟିଏ ନେଟୱାର୍କ ହିଁ ଆସେ। ସେଇ ଗୋଟେ ନେଟୱାର୍କରେ ହିଁ ସମସ୍ତେ ଯାହା ଫୋନ କରନ୍ତି। ନହେଲେ ଲ୍ୟାଣ୍ଡଲାଇନ ଫୋନ କରନ୍ତି ଏବେ ଧୀରେ ଧୀରେ ସବୁ ଡେଭଲପ୍ ହେଲାଣି। ଏବେ କିଛି ବର୍ଷ ପୂର୍ବରେ ଏ ଗାଁରେ କିନ୍ତୁ ପ୍ରୋବ୍ଲେମ ଗୋଟେ ହଉଥିଲା। କିଛି ବର୍ଷ ପୂର୍ବେ ଯେଉଁ କୋଭିଡ଼୍ ଆସିଥିଲା ଜାଣିଥିବ।
ହୁଁ।
ହ୍ୟାଲୋ।
ହଁ ହଁ କୋଭିଡ ଆସିଥିଲା ସେଇ ସମୟରେ ତ ମାନେ ସବୁ କିଛି ଜିନିଷ କେବଳ ଫୋନ ରେ ହିଁ ରକି କରାଗଲା ଯେମତି ଖାଇବା ଜିନିଷ ମଗେଇବା ହଉ ପରିବା ହଉ ହଉ ମେଡିସିନ ହଉ ସବୁ ଜିନିଷ ସେଇ ଫୋନ ଆଉ ଅନଲାଇନ ମାଧ୍ୟମରେ ହିଁ କରାଯାଉଚି।
ସେଇ ତ କଥା ପଡଲା ଏଇ ସବୁ ସୁବିଧା ଟା ମାନେ ଟାଉନରେ ହେଇ ପାର୍ଲା ଆଉ ମାନେ ଗାଁରେ ଏଇ ସ୍ ସବୁ ଜିନସରେ କିଛି କିଛି ଟିକେ ଡିଫରେନ୍ସ ଥିଲା ଆ ଯେମିତି କି ଅ ଉ ଗୋଟେ ବଡ଼ ଇସ୍ୟୁ ଥିଲା ଅ ପିଲାଛୁଆଙ୍କର ପିଲାମାନଙ୍କର ପାଠ ପଢଲା ଯେମିତି କି ଦେଢ ବର୍ଷ ଲକଡାଉନ ହେଇକି ରହିଲା। ଆ ସ୍କୁଲ କଲେଜ ସେଇ ସବୁ ଜିନିଷ ବନ୍ଦ ହେଇକି ରହିଲା। ଅଁ ଆମେ କିଛି ଜିନିଷ କିଣିବାକୁ ଗଲେ ବି ଆମକୁ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବାକୁ ପଡ଼ୁଥିଲା। ଏସବୁ ଉଥିଲା ତ ସେଇ ସମୟରେ ପିଲାଙ୍କର ପାଠ ପଢିବା ପାଇଁ ଯେହେତୁ ଆମର ଆଉ ନା କିଛି କୋଚିଂ ସେଣ୍ଟର ବି ବନ୍ଦ ହେଇଗଲା। ଅ ଡାଇରେକ୍ଟ ସ୍କୁଲ ଯାଇକି ପାଠ ପଢିବା ସିଏ ବି ବନ୍ଦ ହେଇଗଲା। ଏଇ ସବୁ ଯୋଉ ପ୍ରୋବ୍ଲେମ ହେଲା ସେ ସମୟରେ ଗୋଟେ ଆସିଲା ଅନଲାଇନ ମାନେ ଯ ମାନେ ଯ ଅନଲାଇନ କ୍ଲାସ ଯୋଉଟା ରହିଲା? ହଉ ତ ବହୁତ ଗୁଟେ ତମେ ସବୁ କରିଥିବ ଅନଲାଇନ୍ କ୍ଲାସ୍ କରିଥିବ ନା?
ହଁ ହଁ ଆମର ଏ ଅନଲାଇନ୍ କ୍ଲାସ କରିବା ପାଇଁ କୁହାଯାଇଥିଲା ମାଧ୍ୟମରେ ଫିଡ଼ିଫେ ବନେଇକି ପାଠ ଛାଡ଼ିବା।
ହଁ ସେ ତ ବହୁତ ଭଲ ଜିନିଷ ଥିଲା କିନ୍ତୁ କିଛି ନେଟୱାର୍କ ଇସ୍ୟୁ ଏରିଆରେ ମୁଁ ସେ ସମୟରେ ଗୋଟେ ଥିଲି ଗୋଟେ? ଏରିଆରେ ଥିଲି କିଛି ନେଟାର୍କ ଇସୁସ୍ ରହିଲା। ତାପରେ ଲକଡାଉନ ହେଇଗଲା ଲକଡାଉନ ହେଇବା ଯୋଗୁ ବାହାରକୁ ଆଉ କୁଆଡେ ଯାଇ ହେଲାନି କିଛି ନାହିଁ। ଏଇଭଳିଆ ସିଚୁଏସନ ଯେତେବେଳେ ହେଲା ପରେ କିଛି ଦିନ ଗଲା ପରେ ଅ ଯୋଉ ମଝିରେ ଟିକେ କୋହ ହେଲା ପାଠ ପଢରେ ଏତେ ଇସ୍ୟୁ ଆସି ଯାଇଥିଲା ଯେ ଆଉ ଗୋଟେ ଜାଗାରେ ମାନେ ଗଣେ ରିଲେଟିଭ ଘରକୁ ଯିବେ ଯାଇକି, ହିଁ ରହିବାକୁ ପଡ଼ିଲା ଖାଲି ପା ପାଠ ପଢିବା ପାଇଁ ଏଇଟା ଟିକେ ଅସୁବିଧା ଥିଲା ଅନଲାଇନ୍ ପାଠପଢ଼ା ଟା ମୁଁ ଗୋଟେ କଥା ଏଠି ପଚାରିବି ଅନଲାଇନ୍ ପାଠ ପଢାଟା ଆପଣଙ୍କୁ କେତେ ଦୂର ଠିକ୍ ଲାଗେ?
ମତେ ନିହାତି ଭାବରେ ଏଇଥିପାଇଁ ଠିକ୍ ଲାଗେ କାହିଁକି ନା ଅନଲାଇନ୍ ଏକ୍ଜାମ ମାଧ୍ୟମରେ କଣ ହୁଏ ନା, ଗୋଟେ ପିଲାଙ୍କ ପାଖରେ ଶିକ୍ଷକ ଏକା ସମୟରେ ଅନେକ ପିଲାଙ୍କୁ ପାଠ ପଢେଇ ପାରନ୍ତି।
ଦ୍ୱିତୀୟ କଥା ହଉଚି ଏଇ କଥା, ଯେ ଯଦି ଅନଲାଇନ୍ ମାଧ୍ୟମରେ କୌଣସି ଗୋଟେ ଭିଡିଓ ଅପଲୋଡ଼ ହେଇଚି ଯଦି ଗୋଟେ ଥରବି ବୁଝିିନହେଲା, ଆ ତାକୁ ବାରମ୍ବାର ବାରମ୍ବାର ମଧ୍ୟ ଆମେ ତାକୁ ମନେ ରଖିପାରୁ।
ହୁଁ।
ପୁଣି ଆଉ ଗୋଟେ ତୃତୀୟା କଥା ହଉଚି କଣ ନା ଯଦି ଆମେ ଅନଲାଇନ୍ ମାଧ୍ୟମରେ ପାଠ ପଢେଇବା ତାହେଲେ ମାନେ ଆମେ ବହୁତ୍ ଦୂର ଦୂରାନ୍ତରେ ଥିବା ଶିକ୍ଷାର୍ଥୀ ମାନଙ୍କୁ ମଧ୍ୟ ଆମ ନିଜର ସି ଶିକ୍ଷା ପ୍ରଦାନ କରିପାରିବା।
ହୁଁ।
ପାଠ ଦୃଷ୍ଟିରେ ଦେଖା ଯାଇଥାଏ ଚତୁର୍ଥ କଥା ହଉଚୁ କଣ ଏଥିରେ ବିଶେଷ କିଛି ସାଧନର ଆବଶ୍ୟକତା ପଡ଼େନି। କେବଳ ଇଣ୍ଟରନେଟ୍ ଫୋନ୍ ଆଉ କ୍ୟାମେରା ଯଦି ଭଲ ଥାଏ ବ୍ଲାକ୍ ବୋର୍ଡ ଟେ ହେଲେ ମଧ୍ୟ ଆମେ ଅନେକ ପିଲାଙ୍କୁ ପଢ଼େଇ ପାରିବା ସେମାନଙ୍କର ମାନେ ଯେକୌଣସି ମୁହୂର୍ତ୍ତରେ ବା ଯେକୌଣସି କ୍ଷଣରେ ମଧ୍ୟ ସେମାନଙ୍କ ମନରେ ଉପୁଥିବା ଦ୍ୱନ୍ଦ୍ୱକୁ ଆମେ ଦୂରୀଭୂତ କରିପାରିବା
ତେଣୁ ନିହାତି ଭାବରେ ଆମେ କହିପାରିବା ଯେ ଅନନ୍ଲାଇନ୍ ଶିକ୍ଷା ଆଉ ବୈଦକିକ ମାଧ୍ୟମର ଉପକାରିତା ବର୍ତ୍ତମାନ ସମୟରେ ବହୁ ପର ପରିମାଣରେ ରହିଚି।
ଯଦିଓ ବା ମୁଁ ଏଥିରେ ଏତେ ପ୍ରବଳ ହେଇପାରିନି, କାହିଁକି ନା ଅନଲାଇନ ଫୋ କମ୍ପ୍ୟୁଟର ଉପରେ ଏ ପ୍ରବଣତା ହାସଲ କରିପାରିନି ଟିକେ ମନ ଦେଇନି। ସିଏବି ସେମିତି ଗୋଟେ କାଟିବାର କଥା ନୁହେଁ, ଟିକେ ମନ ଦେଇନି।
ଆଚ୍ଛା। ନାଇଁ ଅନଲାଇନ କ୍ଲାସ ମୁଁ କରିଥିଲି ମତେ ହଁ ସିକ୍ସଟି ସେଭେଣ୍ଟି ପରସେଣ୍ଟ ମତେ ଠିକ୍ ଠାକ୍ ଲାଗିଲା, କିଛି ଅସୁବିଧା ନାହିଁ ସବୁ ଭଲ ଥିଲା। ଅ କିନ୍ତୁ କିଛି କମି ମୁଁ ଦେଖିଥିଲି ଯୋଉଟା କମି ଯୋଉଟା କୁହାଯାଏ କି ଆ ବେ ବେଳେ ଅଁ ଯୋଉ ନେଟାର୍ ଇସୁଜ୍ ଆସିଯାଏ କାହିଁନା ସମସ୍ତଙ୍କ ପାଖରେ ତେବେ ସେମ ଟାଇପ ର ଇଏ ନଥାଏ ବେଳେ ବେଳେ ଭଏସ୍ ଫ୍ଲକ୍ଚୁଏଟ କରିଯାଏ ଅ ବେଳେ ବେଳେ କଣ କି ସିଏ ଯଦି ମୂ ଆଁ ଯଦି କରେଣ୍ଟ ଇସ୍ୟୁ ଆସିଲା କି ମାନେ ଲାଇନ କଟିଗଲା କି କିଛି ଇଏ ଆସିଗଲା। ତାହେଲେ ସେଥିରେ କଣ ହଉଚି ନା ଆମେ ଚାର୍ଜ ନାହିଁ ତ ଆମେ ଅନଲାଇନ କ୍ଲାସ ଟା ବି କରିପାଇଲେନାଇ। ଯୋଉଟା କି ଫିଜିକାଲ କ୍ଲାସ କଲେ ଆମେ ଯେମିତି ହେଲେ ଜଣେ ସାରଙ୍କ ପାଖରୁ କିଛି ଶୁଣି ପାରୁଥିଲେ ଇଏ ଗୋଟେ ପ୍ରୋବ୍ଲେମ ରହୁଥିଲା। ଆ ଗୋଟେ ସବୁଠୁ ବଡ ପ୍ରୋବ୍ଲେମ ରହିଲା ଏୟା ଯେ ଆମର ଯୋଉ ଫାଇଭ୍ ଇ ଆପଣ ତ ଜାଣିଥିବେ ଆମର ଯୋଉଁ ଲାଷ୍ ଟ ରହିଲା ଇଭାଲୁଏସନ୍। ଇଭାଲୁଏସନ ରେ ସେତେ କିଛି ଇଏ ରୁହେନି ଯୋଉ ଟା କି ଆମେ ଜଣେ ଯଦି ପାଠ ପଢିବାକୁ ଚାହିଁଲା ପାଠ ପଢିଗଲା। କିନ୍ତୁ ଗୋଟେ ଷ୍ଟୁଡେଣ୍ଟ ର ଡେଭଲପମେଣ୍ଟ ପାଇଁ ଦେଖିବାକୁ ଗଲେ ଇଭଲ୍ୟୁସନଟା ଜରୁରୀ। ଯୋଉଟା କି ଆମେ ସେ ଜାଗାରେ ଟିକେ ମତେ କମି ଭଳିଆ ଲାଗିଲା ଯେତେବେଳେ ଟିଚର୍ସ ଆମକୁ ପାଠ ପଢଉଛନ୍ତି ଓକେ ତେ ଠିକ ଅଛି ଆମେ ସେ ଜିନିଷ ସେ ସ୍ ଶିଖିଲେ ଜାଣିଲେ ସବୁ ଜିନିଷ କଲେ। କିନ୍ତୁ ଯେତେବେଳେ ଇଭାଲୁସନ ଷ୍ଟେସ୍ କୁ ଆସୁଚି ସେଇ ସମୟରେ ଟିକେ ଇସୂସ୍ ରହିଲା।
ହଁ ମୁଁ ନିହାତି ଭାବରେ କହି ରଖିବି ଯେ ଆପଣ ଯଦି କହୁଛନ୍ତି? ଫାଇପି ଇ ମଡେଲ କଥା ତ ତାର ପାଞ୍ଚଟା ପାଟ୍ ଥାଏ ବଧହୂଏ। ମୋର ଯାହା ମନେ ପଡୁଛି ଏନଙ୍ଗେଜ୍ ଏକ୍ସପ୍ଲୋର ଏକ୍ସପ୍ଲେନ୍ ଏଲାବୋରେଟ୍ ଆଉ ଏଭାଲୁଏସନ।
ଜି ହୁଁ।
ପିଲାଙ୍କୁ ଆମେ ଏନ୍ଗେଜ କରିପାରିବା। କିନ୍ତୁ ସେମାନେ କରୁଛନ୍ତି ନା ନାଇଁ ଆମେ ଅନଲାଇନ ମାଧ୍ୟମରେ ସେମାନଙ୍କୁ ତଦାରଖ କରିପାରିବା ନାଇଁ ପ୍ରଥମ କଥା।
ହଁ।
ଯଦି ଏକ୍ସପ୍ଲୋର କଥା କହିବା ଫିଲ୍ଡ୍ରପ୍ ମେଥଡ ହଉ ବା ଅନ୍ୟ କୌଣସି ୱେ ୱେରେ ଆମେ ପିଲମାନଙ୍କୁ ବାସ୍ ଜ୍ଞାନ ଦବାକୁ ଚାହୁଁଥିଲେ ସେଟା ଦେଇପାରିବେ।
ହଁ।
ଏକ୍ସପ୍ଲେନ୍ ଆମେ କରିପାରିବା ନିିହାତି ଭାବରେ ଅନଲାଇନ୍ ମାଧ୍ୟମରେ।
ହୁଁ ହୁଁ ହୁଁ।
ଏଲା ବରେଟ୍। ଏଲା ବରେଟ୍ ଟା ହେଇପାରିବ କିନ୍ତୁ ଯେମିତି ଗୋଟେ ଫିଜିକାଲ୍ ମେଟରେ ଯେମତି ହେଇପାରେ ମାନେ ମାନେ ବାସ୍ତବ ଶ୍ରେଣୀ କୋଠରୀ ଶିକ୍ଷକ ଥିବେ ଶିକ୍ଷାର୍ଥୀ ଥିବେ ସେଇଟା ବହୁ ପରିମାଣରେ କମିଯାଏ।
ଅ ସେ ଆମେ ଯେମିତିକି ଫିଜିକାଲ୍ କ୍ଲାସ୍ ରେ ଦେଖିଲେ ଯେମିତିକି ଆମର ସାଇନ୍ସ। କିଛି ଲ୍ୟାବ୍ ରେ ଆମେ ଦେଖଉଥିଲେ, ଯେ ଏଇଟା କେମିତି ହେଇପାରିଲା ଯେମିତି କି ଆମର ଅଁ କେମେଷ୍ଟ୍ରି ର ଟାଇଟେସନ୍ ହେଲା କି ଆମର ଜୁଲୋଜି ର କିଛି ମା ଜୁଲୋଜି ହଉ କିମ୍ବା ବଟିନର ହଉ, ଏଇ ଯଉ କିଛି ଜିନିଷ ଆମେ ମାନେ ପ୍ରାକ୍ଟିକାଲି ଆମେ କିଛି ଜିନିଷ ଦେଖୁ। କିଛି ସେଇଠୁ କିଛି ନଲେଜ୍ ଗେନ୍ କରୁ। ସେଇ ଜିନିଷ ତ ଏଇଠି ଆମେ ଦେଖିପାରୁନା। ଯେମିତି କିଛି ମଡେଲ୍ ହଉ କି ଛୋଟ ପିଲା ମାନଙ୍କ ପାଇଁ ଟିଏ ଏଲ୍ ଏମ୍ ବି ହଉ। ଏଇ ସବୁ ଜିନିଷ ଟା ଟିକେ ଶୋ କରି ହେଇପାରେନି, ଏଇଟା ଟିକେ ଅସୁବିଧା ଦେଲା।
ଆ ସେ ତ ବହୁରିମାଣରେ ଅସୁବିଧା। କାହିଁକି ନା ପିଲା ବାସ୍ତବ ଜ୍ଞାନ ନ ପାଇଲେ ଶିଖିବ କେମତି ଗୋଟେ ପିଲା।
ହୁଁ। ଯେମିତିକି ଆମେ ଏ ହ୍ୟାଲୋ।
ହଁ କୁହନ୍ତୁ।
ଆଜ୍ଞା। ତ ଏଇ ସବୁ କିଛି ପ୍ରୋବ୍ଲେମ୍ ଫେସ୍ କରିଥିଲି। ଓଭରଆଲି ଦେଖିଲେ ଭଲ ଥିଲା। ଯଦି ଆମେ ଯଦି ପଢାକୁ ଡିସକଣ୍ଟିନ୍ୟୁ କରିବାକୁ ଚାହିଁବାନି ସେଟା ଗୋଟେ କଣ୍ଟିନୁଏସଲି ଗୋଟେ ଆମର ଲର୍ନିଙ୍ଗ ଇଜ୍ ଏ କଣ୍ଟିନ୍ୟୁଏସ୍ ପ୍ରୋସେସ୍। ଯଦି ରହିଗଲା ସିଏ ତାହେଲେ କିଛି ଅସୁବିଧା ଆମେ ଫେସ୍ କରୁ। ସେଇଟା ଯେତେବେଳେ କଣ୍ଟିନ୍ୟୁଟି ଲାଗି ରହେ ସେଇ ହିସାବରେ ପଢିବା ପାଇଁ ହେଲେ ଠିକ୍ ଅଛି। ଯୋଉଟା କିି ତମେ କହିଲ ଯେମିତି କି ବାହାରୁ ମାନେ ଆମେ ଗୋଟେ ଟିଚର୍ ଏବେ ତ ୟୁଟ୍ୟୁବ ରେ ବି କ୍ଲାସ୍ ହଉଚି। ଇଏରେ କ୍ଲାସ୍ ଅଛି। ଏସବୁ ଜିନିଷ ଜଣେ ଯଦି କିଛି ଜାଣିବାକୁ ଚାହିଁଲା ତ ଭଲ କଥା କିଛି ଅସୁବିଧା ନାହିଁ। କିନ୍ତୁ କିଛି ଇଏ ରହେ, ସେଇଟାକୁ ଆମେ ମଡ଼ିଫାଏ କରିପାରିଲେ ଠିକ୍ ଠାକ୍ ଚାଲିବ। ନା କଣ କହୁଚ?
ହଁ ହଁ ନିଶ୍ଚୟ ନିଶ୍ଚୟ। ମାନେ ଯେମିତି କି ପ୍ରତିଟି ଜାଗାରେ ସେ ଫାଇପି ଜି ନେଟୱର୍କ ର କଭରେଜ୍ ପାଇଁ ସରକାର ବି ଧ୍ୟାନ ଦେବେ। ଆଉ ଟେଲିକମ୍ ଅପରେଟର ମାନେ ଯଦି ଧ୍ୟାନ ଦେବେ ତାହେଲେ ଅନଲାଇନ୍ ଜିନିଷ । କାରଣ ଯେକୌଣସି ଜାଗାରେ ରହିଲେ ମଧ୍ଯ ଶିଖି ପାରିବ।
କିନ୍ତୁ ଦିଟା ଜିନିଷ ମୁଁ ଟ୍ରବ୍ୟାକ୍ ଯାହା ଦେଖିଥିଲି ଯେମିତିକି ଅନଲାଇନ୍ କ୍ଲାସ୍ ଆମେ ସିନା ମିଡିଲ କ୍ଲାସ୍ ଫାମିଲି ଆଣ୍ଡ ହାଇ କ୍ଲାସ୍ ଫାମିଲି ସିଏ ଆଫୋର୍ଡ କରିପାରନ୍ତି। କିନ୍ତୁ ଅନଲାଇନ୍ କ୍ଲାସ୍ କରିବା ପାଇଁ ଗୋଟେ ସ୍ମାର୍ଟ ଫୋନ୍ ବି ଦରକାର। ଲ୍ୟା ପଟପ୍ ଦରକାର ୟା ଫିର୍ ସିଷ୍ଟମ୍ ଗୋଟେ ଦରକାର। ଗୋଟେ ଗରିବ ଲୋକ ଅଫୋର୍ଟ କରି ପାରେନି ନା। ଯୋଉଟା କି ପ୍ରୋବ୍ଲେମ୍ ହେଇଥିଲା ସେଇ ସମୟରେ। ଅ ସେଇ ବିଷୟରେ କିଛି ଚିନ୍ତା ଆମେ କରିବା କଥା ବେଳେବେଳେ। ଆଉ ନା ଏ ବିଷୟରେ ହୁଁ।
ହଁ ମୁଁ ଟିକେ କହି ରଖିବି ଯଦି ମନେକର ଯୋଉମାନେ ପାଠପଢା ଛୁଆ ତାଙ୍କୁ ସରକାର ତାଙ୍କୁ କିଛି ସବ୍ସିଡିର ବନ୍ଦୋବସ୍ତ କରିଦିଆଯିବ ଯେ ମାନେ ପିଲା ଯଦି ପଢିବାକୁ ଚାହୁଁଛନ୍ତି ସରକାର ଯଦି ଗୋଟେ ଷ୍ଟୁଡେଣ୍ଟ ଫୋନ୍ କିଣିବ ତାହେଲେ ତାକୁ କିଛି ପଇସା ଯୋଗେଇ ଦିଆଯିବ କିଛି କିଛି କାଂଶ ଯେମତି କୃଷକ ମାନଙ୍କୁ ଯୋଗେଇ ଦିଆଯାଉଚି, ଶିକ୍ଷକ ମାନେ ଯଦି ଫୋନ୍ କିଣ ତାଙ୍କୁ ମଧ୍ୟ କିଛି ସବସିଡି ଦିଆଯିବା ଦରକାର ଯେ ଶିକ୍ଷକ ଗୋଟେ ଟାବଲେଟ୍ କିଣିଲେ ସେ ପିଲାଙ୍କୁ ପଢେଇ ପାରିବେ। ଶିକ୍ଷକତା ଆଉ ଟିକେ ଲକ୍ଷ ଲକ୍ଷ ଟଙ୍କାର ଦରମା ପାଉନି। ସେଏ ବି ସେମତି ଗୋଟେ ଚାକିରିର ଗୋଟେ ଗୋଟେ ଅ ତୃତୀୟ ଶ୍ରେଣୀର କର୍ମଚାରୀ।
ହଁ।
ଓ ଏସବୁ ବିଷୟରେ ଏ ଭାରି ଗଭୀର ଚିନ୍ତାର ବିଷୟ। ଓଉ ଏ ଗୋଟେ କିଛି ନୂଆ ନୂତନ ଆଲୋଚନା, ପର୍ଯ୍ୟାଲୋଚନା ଭିତରେ ଆମେ ଏଇ ନିର୍ଯେଶ ରେ ପହଞ୍ଚିଲେ ଯେ ଏଇ ବୈତୁକ ମାଧ୍ୟ ମାଧ୍ୟମରେ ଅନଲାଇନ ଶିକ୍ଷାର ଆବଶ୍ୟକତା ନିି ନିଶ୍ଚିତ ଭାବରେ ରହିଛି, କିନ୍ତୁ ଅସୁବିଧା ଗୁଡକୁ ସୁଧାରିବାର ଆବଶ୍ୟକତା ରହିଚି।
ଆଜ୍ଞା।
ଠିକ ଅଛି, ଧନ୍ୟବାଦ।
ଆଜ୍ଞା, ହଉ ତାଲେ।